ହାଲୋ ଆଜ୍ଞା ନମସ୍କାର କଣ କରୁଛନ୍ତି।
ଏଇ ଅଛି ଆଉ ଆପଣ କଣ କରୁଛନ୍ତି
ମୁଁ ବି ଏଇଟା ହିଁ ଛିଡା ହେଇଛି କଥା ହଉଛି ଆପଣଙ୍କ ସହିତ ଆଉ
ଆଉ
ଖାଇବା ପିଇବା ସରିଲାଣି ଆପଣଙ୍କର।
ଖିଆ ପିଆ ସରିଲାଣି ଆଉ ଆପଣଙ୍କର ସରିଲାଣି
ହଁ ଆମର ବି ସରିଲାଣି।
ଆଉ ଆପଣଙ୍କ ସବୁ କଣ କଣ ସବୁ ମନ୍ଦିର ଅଛି। କୁଆଡୁ କୁଆଡୁ ସବୁ ଯାଇଛନ୍ତି। ଆପଣ ଗାଁରେ ସବୁ ଟିକେ ଠିକ କହିବେ।
ଆମର ତ ଏପଟରେ ଅଛନ୍ତି ଉଁ ମୋ ବାପ ଘର ଗାଁରେ ଅଛନ୍ତି। ବଳଦେବ ଯଉ ଅଛନ୍ତି। ଗୋରେ ଠାକୁର ସାରଳା ମା ଆଉ ଆମ ସେପଟ ସିହ ମା ରାମଚଣ୍ଡୀଙ୍କ ପୂଜା ଆମ ରାମ୍ଚଣ୍ଡି ଏମିତି ଆଗେ ଥିଲା ସେପଟରେ ସମୁଦ୍ର ଥିଲା ମାଙ୍କୁ ସମୁଦ୍ରରୁୁ ଭାସି ଆସିଥିଲେ, ଯେତେବେଳେ ଆଗେ ୟକେ ସବୁ ମାଛ ଧରିବାକୁ ଯାଆନ୍ତି ଡଙ୍ଗା ନେଇ ମାଆଙ୍କୁ ପାଇଥିଲେ। ସେଥିପାଇଁ ତାଙ୍କୁ ଦରିଆ ରାମଚଣ୍ଡୀ କୁହନ୍ତି, ତାଙ୍କୁ ଆଣିକିରି ସ୍ଥାପନ କରିଥିଲେ। ମାଙ୍କ ପାଖରେ ଆଇଁଷ ଭୋଗ ଲାଗେ, ଯେହତୁ ସେ ସମୁଦ୍ରରୁ ଆସିଥିଲେ, ମା ଆଇଁଷ ଖାଇବାକୁ ଭଲ ପାଆନ୍ତି। ଆଇଁଷ ଭୋଗ ହୁଏ, ଏଇ ପଣା ନକ୍ରାନ୍ତି ବେଳକୁ ପଣା ସଂକ୍ରାନ୍ତି ବେଳକୁ, ମାଆଙ୍କର ପୂଜା ପଡେ ପର୍ବ ପଡେ ମାଆଙ୍କର ତ ଏ ଏବେ ଆମର ସେପଟେ ଜମ୍ବୁ ଦୀପ ମହୋତ୍ସବ ବି ହଉଛି ମାଙ୍କ ପୂଜା ବେଳେ ପ୍ରାୟଣା ଦଶ ବାର ଦିନ ଉପରେ ହିଁ ରହୁଛି ଆଉ ମାଆଙ୍କର ଏମିତି ପୂଜା ଚାଲେ ଆଉ। ଆଉ ଆମର ଗୋରନାଥ ବି ଠାକୁର ଅଛନ୍ତି। ଠାକୁର ଏମତି ସେ ଗୋବରରୁ ଠାକୁର ବାହାରିଥିଲେ। ଏମତି ଗୋରେଖନାଥଙ୍କ ମହିମା ତ କହିଲେ ନ ସରିବ ଆଉ ମୁଁ ବି ବେଶୀ ଏମତି ତାଙ୍କ ଉପରେ ଜାଣିନି କିନ୍ତ୍ ତୁ ଗୋରେଖନାଥ ବାବାଙ୍କ ବିଭୂତିରେ ଯେକୌଣସି ରୋଗ ହଉ ଯେକୌଣସି ବ ବଡ ଜିନିଷ ହଉ ତାଙ୍କ ବିଭୂତି ଲଗେଇଲେ କି ତାଙ୍କ ପାଖକୁ ଗଲେ ପ୍ରାୟ
ଆପଣ ଯାଇଛନ୍ତି ଗୁରୁନାଥଙ୍କ ପାଖକୁ ଯାଇଛନ୍ତି।
ହଁ ହଁ ମୁଁ ଯାଇଛି। ଆଉ ଏପଟରେ ବି ମୋ ଶାଶୁଘର ଗାଁ ରେ ବି ବହୁତ ଠାକୁର ଅଛନ୍ତି। ମା ବିରଜା ଅଛନ୍ତି।
ବିରଜା ମରିର ବିରଜା ମନ୍ଦିର ଯାଇଛନ୍ତି ନା ବିରଜା ମନ୍ଦିର ଯାଇଛନ୍ତି ବିରଜା ମନ୍ଦିରରେ ଯୋଉ ଅଛି। ଦସ୍ୱାସମେଧ ଘାଟ ସେଠିକି ଦେଖିଛନ୍ତି। ରସିକାକଡ଼ି ଦେଖିଛନ୍ତି।
ଆଜ୍ଞା ସେଠିବିି ଜମାଙ୍କ ସାାତ ଭଉଣୀ ଅଛନ୍ତି। ଆଉ ଆମର ଯୋଉ ଦସ୍ୱାସନିମେଧ ଘାଟ କହୁଛନ୍ତି ସେଠି ବି ପିନ୍ ପିଣ୍ଡ ଦିଆ ହୁଏ ପୂର୍ବ ପୁରୁଷଙ୍କୁ।
ହଁ ରସିକାକଡି ସେଇଦିନେ ସେଇତିନାକି କହନ୍ତି ସାତ ଥର ଯିବୁ ପୁରୀ ଥରେ ଗଲେ ରସିକା ଗଡି ସବୁ ପାପ ଯିବ ଛାଡ଼ି। ରସିକାକଢ଼ିରେ ହଉଛି ଏମିତି ଗୁରୁତ୍ବ ଅଛି।
ଆ
ପୁରୀ କେତେଥର ଯାଇଛନ୍ତି?
ପୁରୀ ମୁଁ ପ୍ରାୟ ସେଇ ପାଞ୍ଚଥର କି ଛଅଥର ଭଳିଆ ଯାଇଛି।
ହଁ
ପୁରୀ ଯିବ କିନ୍ତୁ କିଛି ଦିନ ରହିକି ବୁଲିଲେ ଟିକେ ଭଲ ଲାଗେ ଜଗାକୁ ଟିକେ ଦେଖିବ ଯାଇ ମନେ ପୁରଇ ବୁଲିବ ମନ୍ଦିରରେ କିଛି ସମୟ ବିତେଇବ ଯାଇ ଭଲ ଲାଗିବ ରହିଲେ ସମୁଦ୍ରକୁ କୂଳକୁ ବି ଟିକେ ଯିବ ସମୁଦ୍ର କୂଳକୁ ତ ଗଲେ ଆଉ ଗାଧଉ ଥିବୁ ଯେ ମନ ହବନି ଆସିବା ପାଇଁ
ପୁରୀ ଗଲେ ସମୁଦ୍ରରେ ଯଦି ଗାଧେଇବ ଆଉ ଇଛା ହବନି ଆସିବା ପାଇଁ। ଘଣ୍ଟା ଘଣ୍ଟା ଇଚ୍ଛା ହୁଏ ଗାଧେଇବା ପାଇଁ। ଆଉ ପୁରୀ ରହୁଛି ଗାଧୋଇଲା ପୂର୍ବରୁ ପୁରୀରେ କିଛି ପଇସା ପତ୍ର ପକାନ୍ତି ନା ସେମିତି ଯାଇକି ଗାଧାନ୍ତି।
ଆଜ୍ଞା ନାଇଁ ନାଇଁ ସମୁଦ୍ରକୁ ଆଜ୍ଞା ସମୁଦ୍ର କୁ ପଇସା ଲୋକ ଲୋକ ପକାନ୍ତି ପ୍ରାୟ ସେଠି ଲୋକ ବାଲିରେ ଏମିତି ମନ୍ଦିର ଟାଇପ ରେ ତିଆରି କରି ଫୁଲ ଫୁଲ ଦୀପ ଦେଇ ପୂଜା କରନ୍ତି ଠାକୁରଙ୍କୁ ସମୁଦ୍ରଙ୍କ
ଆଉ ନରେନ୍ଦ୍ର ପୋଖରୀରେ କୋଉ ଦିନ ଗାଧେଇଛନ୍ତି ନରେନ୍ଦ୍ର ପୋଖରୀରେ
ଆଜ୍ଞା ପୁରୀ ଯିବେ ଆଉ ନରେନ୍ଦ୍ର ପୋଖରୀରେ ଗାଧୋଇବେନି ନା
ନରେନ୍ଦ୍ର ପୋଖରୀରେ ହଉଛି ଗାଧାନ୍ତି ଠା ଠାକୁରଙ୍କର ଚାପ ଖେଳ ହୁଏ ପ୍ରଭୁଙ୍କର ଚାପ ପଖଳ ହୁଏ ସେଠି ଆଉ ସେ ଦେଖିବାକୁ ବହୁତ ସୁନ୍ଦର ଲାଗେ ଆଉ ପୁରୀକୁ ତ ଲକ ଲକ୍ଷ ଲକ୍ଷ କୋଟି କୋଟି ଭକ୍ତ ସବୁ ଆସୁଛନ୍ତି। ଆଉ, ହ୍ୟାଲୋ,
ହ୍ୟାଲୋ ହଁ କୁହନ୍ତୁ ଶୁଭୁଚିବା,
ଓ
ଏବେ ତ ଏଇ ଅଣତିରିଶ ତାରିଖ ଠା ଠାକୁରଙ୍କର ଦେବସ୍ନାନ ପୂର୍ଣ୍ଣିମା ଆଉ ଏବେ ପ୍ରଭୁ ହେଇଗଲା ତ ଗାଧେଇବେ, । ଜରରେ ପଡିବେ ପନ୍ଦର ଦିନ ଅଣସର ଘରେ ରହିବେ ଏବେ ତ ପ୍ରବଳ ଗରମ ହବ। ପ୍ରଭୁ, ତାଙ୍କରଇନଆ ସେବା ହବ ତାଙ୍କ ମାମୁ ଘର ଆସିବ ଫଳମୂଳ କେତେ ପ୍ରକାର ଆସିବ ପ୍ରଭୁ ତାଙ୍କ କେତେ ପ୍ରକାର ଏଇନା ଔଷ ଚେରମୂଳିରେ ତେଲ ତିଆରି ହବ ଠାକୁରଙ୍କଠେଇ ମରା ହବ ଠାକୁର ପ୍ରକୃତରେ ଜଗନ୍ନାଥ ହଉଛନ୍ତି ତାଙ୍କୁ ଯେତେବେଳେ ଜ ର ହୁଏ ପଣ୍ଡା ମାନେ ସବୁ ତାଙ୍କର ସେବା କରନ୍ତି ସେ ଜାଣି ପାରନ୍ତି ଯେ ଠାକୁରଙ୍କ ଦେହ ଏତେ ଜୋର ତାତେ ଯେ ଆଉ ଅଛନ୍ତି ବୋଲି ଭଗବାନ ପ୍ରତ୍ୟକ୍ଷ ଅଛନ୍ତି ବୋଲି ତାଙ୍କ ଦେହଟା ତାତେ ନାଉ।
ହଁ ପ୍ରଭୁଙ୍କର ବା ଜରର ତାପମାତ୍ରା ମପା ଯାଏ ପ୍ରଭୁ ଙ୍କର ଅଛି ଥରେ ଡକ୍ଟର ମାନେ କହଲେ ମିଛ ବୋଲି କହୁଥିଲେ ଜରର ତାପମାତ୍ରା ମପା ଯାଉଥିଲା।
ଏଇ ଟାଇମରେ ଅଣସ ର ରହିଲା ବେଳେ ତାଙ୍କର ସେବାୟତ ଯେ ତାଙ୍କ ସେବା କରନ୍ତି ତାଙ୍କ ଦେହରେ ବି ଠାକୁରଙ୍କର କଳା ଲାଗିଯାଏ ଆଉ
ସେ କୋଟି ପୁଣ୍ୟର ଫଳ ତାଙ୍କ ଦେହରେ କଳା ଲାଗିବ ହଉଛି କୋଟି ପୁଣ୍ୟର ଫଳ ଆମେ ବି ଚାହାନ୍ତି ଭଗବାନଙ୍କୁ ଟିକେ କଣ କରିବା ନା ଅ ସ୍ପର୍ଶ କରିବା ବୋଲି କିନ୍ତୁ ଆମେ କଣ ଛୁଇଁ ପାରୁଛନ୍ତି ଆଉ ପଣ୍ଡା ମାନେ ଯାହା ହଉ ସେ କୋଟି ପୁଣ୍ୟର ଫଳ।
କାଳିଆର ବିନା ଅନୁମତିରେ ତାକୁ କିଏ ଛୁଇଁବ ବା ଦେଖିବ।
ହୁଁ ସେଟା ତ ସତ କଥା।
ଆଉ ଆପଣ କେତେ ଥର ପୁରୀ ଯାଇଛନ୍ତି?
ପୁରୀ ମୁଁ ବହୁତ ଥର ଛୋଟବେେଳେ ବହୁତ ଥର ଯାଇଛି। ଆଉ ଏଇ ଦି ତିନି ବର୍ଷ ତଳେ ଦି ଥର ତିନ ଥର ଯାଇଥିଲି।
ଇଛା ଇଚ୍ଛା ତ ହୁଏ ସବୁବେଳେ ଡୋରି ନାଗନ୍ତା ପୁରୀ ଯାଆନ୍ତି। କାଳିଆ ପାଖରେ ରହି ସେଇଆଡେ ରହିଯାଆନ୍ତୁ।
କାଳିଆ ଡୋରି ନ ଲାଗିଲେ କଣ ଯାଇପାରିବ ପୁରୀ। କାଳିଆ ଡୋରି ନ ନାଗିଲେ ଯାଇପାରିବ
ଆଜ୍ଞା
ଆଉ ଆପଣଙ୍କ ସବୁ ବାଡିରେ ସବୁ କି କି ଗଛ ସବୁ ଲଗେଇଛନ୍ତି?
ଆମ ବାଡିରେ ଅଛି ଆମ୍ବ ଗଛ ଆମର ନଡିଆ ଗଛ ଲଗେଇଛୁ ସଜନା ଗଛ ଆମର ବି ବରକୋଳି ଗଛ ଅଛି ଆଉ
କୋଳି ଖା କୋଳି କୋଳି କଣ ମିଠା କୋଳି ନା ଖଟ ଟା କୋଳି କୋଉ କୋଳି ଅଛି?
ନାଇଁ ନାଇଁ ଆମର ଦିଟା କୋଳି ଅଛି ଆମର ଆମର ଦିଟା କୋଳି ଅଛି ଅଛି ଗୋଟେ ମିଠା ଆଉ ଗୋଟେ ଖଟା ଆମେ ବି ତାକୁ ଶୁଖେଇକିରି ଆମର ଖଟା ବି ଆମ ଆମ ଶାଶୁ ଯିଏ ବହୁତ ଖଟା କରିଛନ୍ତି। ଆମ୍ବରେ ଆମ୍ବ ସରା ବି ହୁଏ ଜା ଥିବେ ଆମ୍ବ ସରା ବି ଏ ବର୍ଷ ଆମର ବହୁତ ହେଇ ଛି ଏବର୍ଷ ତ ବହୁତ ଆମ୍ବ ହେଇଥିଲା।
ଆମ୍ବସରା କେମିତି କରୁଛନ୍ତି ତିଆରି?
ଆମ୍ବ ସରା ପାଚିଲା ଆମ୍ବରୁ ଚୋପା ଛଡେଇ ତା ରସ କୁ ବାହାର କରିବେ ଆଉ ରସକୁ କଢେଇ ଲଗେଇ ତା ଦେହରେ କଢେଇରେ କରିବେ ତା ଗରମ କରିବେ ସେ ଯେତେବେଳେ ଫୁଟିକିରି ମାନେ ବହଳିଆ ଟାଇପରେ ହେଇବ ତା ଦେହରେ ଟିକେ ଲଙ୍କା ଗୁଣ୍ଡ ଦେଇଦେବେ। ଲୁଣ ପକେଇବେ ଚାହିଁବେ ଯଦି ହାଲକା ଚିନି ବି ପକେଇ ପାରିବେ। ପକେଇକି ଥାଳିରେ ଢାଳିକି
ଆମ୍ବ ସରାରେ କଣ ଆମ୍ବ ସରାରେ କଣ ପିଆଜ ରସୁଣ ପଡେ କିି ଆମ୍ବ ସରାରେ ପିଆଜ ରସୁଣ ପଡ଼େକି?
ପିଆଜ ରସୁଣ ପଡେନି ସେଟା ଗୋଟେ ଖଟା ଏଟା ଖଟା ଆପଣ ଘରେ ରଖିପାରିବେ। ଡବାରେ ଖାଇପାରିବେ ପରେ କିଛି କରିିକି ଖାଇପାରିବେ ଖଟା ଇଏ। ନାଇଁ। ଆପଣ ଆଉ କଣ ପିଠା ଉପରେ ସବୁ ତିଆରି କରି ଜାଣିଛନ୍ତି।
ପିଠା ମୁଁ ଏଣ୍ଡୁରି ପିଠା ଜାଣିଛି। ଆଉ ମଣ୍ଡା ପିଠା, କାକରା ପିଠା, ଆରିସା ପିଠା।
ପିଠା କେମିତି ହୁଏ? ଏଣ୍ଡୁୁରି ପିଠା।
ଏଣ୍ଡୁରି ହଉଛି ଏ ଯୋଉ ବି ଆଣିବ ହଉଛି ହଳଦୀ ପତ୍ର ଏଇଟା ପ୍ରାୟ ଆମର ର ହୁଏ ପ୍ରଥମା ଅଷ୍ଟମୀରେ। ଆଉ ଏବେ ଆଗେ ଲୋକଣ ଅଥରା ବସେଇକି ଲୋକ ତିଆରି କରନ୍ତି କିନ୍ତୁ ସେ ଯୋଉ ପିଠାର ସ୍ଵାଦ ଏଇନେ ତ ଆଉ ନାହିଁ ଏଇନେ କଣ କରୁଛନ୍ତି ନାଇ ଇଟିଲୀ ଛାଞ୍ଚ ରେ କରିଦଉଛନ୍ତି ଇଟିଲୀ ଛାଞ୍ଚ ରେ ତଳେ ପାଣି ଦେଇଦେଲେ ଦେଇଦେଇକିି ହଁ ବିରି ଚାଉଳ ଯୋଉ ତାକୁ ବାଟିକି ରଖିଥିବେ ତାକୁ କଣ କରିବେଇ ଯୋଉ ଆମର ଦେହ-। ହଳଦୀ ପତ୍ରରେ ହଳଦୀ ପତ୍ରରେ ପାଣି ଲଗେଇଦବ ଲଗେଇ ଦେଇେଇକି ତାକୁ-। କଣ କରିବ ନା ଦେଇଦବ ହଉଛି ଆଣକୁ ସେ ବିରି ଚାଉଳ ଆଣକୁ ଆଉ ବିରି ଚାଉଳ ଟିକେ ବେଶୀ-। ଟ କାଠୁଆ କାଠୁଆ କରିକି ପୁରା ବାଟିଦେ ତାକୁ ଦେଇଦେଇକି ତା ମଝିରେ ଟିକେ ପୁର ଦେଇଦେବେ। ପୂର ଦେଇ କେମିତି ଚାପି ଦେଥିଲେ ତାକୁ ସେ ପିଠା ଟା କଣ କରିବ ନା ବସେଇଦବେ ପୁଣି ଇଟିଲି ଛାଞ୍ଚରେ। ବସେଇଦଲେ ତାକୁ କିଛି ସମୟ ଯେମିତି ଆମର ଇଟିଲି ହୁଏ ଛାଞ୍ଚ ଦେଇଦିଅନ୍ତି ଢାଙ୍କ। ଣା ସେମିତି ଦେଇଦେଲେ ପିଠାଟି ହେଇଯିବ ଆଉ। ଆଗେ ଯୋଉ ଅଥରା ବସେଇକି ଯୋଉ କରନ୍ତି ମା ମାନେ। ଆଉ ସେ ଅଥରାବଶ ତା ଆଉନ ହଉ ହଉନି।
ଆଜ୍ଞା। ଆମ ଓଡିଆଙ୍କର ତ କେତେ ପର୍ବପର୍ବାଣୀ। ଆମ ଓଡିଆଙ୍କର ତ କେତେ ପର୍ବପର୍ବାଣିୀ ବାର ମାସ। ବାର ପର୍ବ କେତେ ପିଠା ପଣା ହୁଏ।
ଏଠାରେ ଆମ ଓଡିଶାରେ ବାର ମାସରେ ତେର ପର୍ବ। ଆଉ ଜଗନ୍ନାଥ ସଂସ୍କୃତି ସଦାବେେଳେତା ଆମର ପର୍ବ ପନିଅ ଯୋଉ। ପୁନେଇ ପର୍ବ ଯାନିଯାତ୍ରା ସବୁବେଳେ ଭରପୁର ହେଇକି ରହିଛି। ଆଉ।
ଆଇ।
ଏଇଭଳିଆ ଭାବରେ ଆମର ଚାଲିଛି ଆଉ । ଜୀବନ ଆଉ । ଆଉ ଆ! ଆପଣଙ୍କର ସବୁ । ହଉ ହଉ ମୁଁ
ହଉ ହଉ ଆଜ୍ଞା ଆଜ୍ଞା ।